ହ୍ୟାଲୋ ହ୍ୟାଲୋ ହଁ ଶୁଭସନ୍ଧ୍ୟା। କଅଁ କରୁଛନ୍ତି?
କିଛି ନାଇଁ ଟିକେ ଏଇ ବସିଥିଲି ଆମ ବାଲକୁନି ଅଛି ଗୋଟେ ଘରରେ ସେଇ ବାଲକ୍ କୁନିରେ ବସିକି ଟିକେ ବର୍ଷା ହଉଛି ତାକୁ ଉପଭୋଗ କରୁଚି ଆଉ ଆପଣ କଣ କରୁଚନ୍ତି?
ମୁଁ କିଛି ନାଇଁ ମୁଁ ଏଇ ଘର ଭିତରେ ବସିଛି ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କ ଏରିଆରେ ବି ବର୍ଷା?
ହଁ ହଁ ଆମ ଏରିଆରେ ବି ବର୍ଷା ହେଉଛି ଏଟା ବର୍ଷା ସିଜିିନ୍ ଯେହେତୁ ନୁହେଁ କିନ୍ତୁ ହେଇଯାଉଚି ଆଉ।
ହଁ ଟିକେ ବର୍ଷା ହେଲେ ଟିକେ ରାତିରେ ଭଲ ଲାଗିବ ଶୋଇବା ପାଇଁ କୁହନ୍ତୁନି କୁହନ୍ତୁନି ଏ ଯୋଉ ଗରମ ହଉଛି ଆପଣଙ୍କର ସେପଟେ କେମିତି ଗରମ ହଉଚି?
ଗରମ ଯେ ଏତେ ଜୋରେ ହୋଉଚି ମାନେ ଘର ଭିତରେ ତ ବସି ବି ହଉନି ଏସି ଲାଗିଛି ଯେ ହେଲେ ଏସି ପାଇଁ ବିଲ୍ ବହୁତ ମାନେ ଯ ହ ହଉଛି ସେଥିପାଇଁ। ଏସି ବି ଆମର କାଟୁ କରୁନି କିଛି।
ଆଚ୍ଛା ଆଚ୍ଛା ହଁ ପରା ଆଉ କଣ କରିବା ଏଇ ଯୋଉ ଗରମ ମଣିଷ କେମିତି ବଞ୍ଚିବ କିଛି ଜାଣି ହଉନି।
ହଁ ଏଇ ଗରମ ଯୋଉ ହଉଛି ଯୋଉ ରେଟରେ। ବହୁତ ମାନ ହେଇଗଲାଣି ତମ ସିଆଡ଼େ ବି ଜୋରେ ହଉଛି ବରଷ୍ ଗରମ?
ହଁ ଇଆଡ଼େ ବି ବୋହୁତ ଗରମ ହଉଛି ମାନେ ଆପଣ ବିଶ୍ଵାସ କରିବେନି ପଦାକୁ ଆପଣ ଟିକେ ବାହାରି ବି ପାରିବେନି ଏତେ ଜୋରରେ ଗରମ ଲାଗୁଚି। ମାନେ ବୋଧେ ନଅଟା ପର ଠୁ ଆପଣ ପାଞ୍ଚଟା ନଅଟାରୁ ପାଞ୍ଚଟା ଆପଣ କେବଳ ଘରେ ହିଁ ରହି ପାରିବେ।
ହଁ ତାପରେ ଏବେ ତ ଡ଼େଲି ବର୍ଷ୍ ତା ହଉଛି ପାଞ୍ଚଟା ବେଳକୁ ତ ବର୍ଷା ପାଉ ପୁରା ଇଏ କରିଦଉଛି କୋଉଠି ଥିବ ମାନେ ପଳେଇ ଆସିବ ପାଗ ଏମିତି ପୁରା କରିଦବ
ହଁ ଭଲ ଭଲ ସେ ଟେ ବର୍ଷା ହଉ ବର୍ଷା ଦରକାରେ। ଏ ଯୋଉ ଗରମକୁ ଟିକେ ବର୍ଷା ଦରକାରେ।
ହେଲେ ପୁଣି ହଇରାଣ ହଉଛନ୍ତି ଲୋକ ଏ ଯୋଉ ଗରମ ହଉଛି ଯୋଉ ଆମ ଯାଆ ଘରେ ଏସ୍ ସି ଅସି ସିଏ ଚଳି ଯାଉଛନ୍ତି ଯାହାରେ ଏସି ନାଇଁ ସିଏ ଫୁଣି
ଏସିିରେ ଚଳିଯାଉଚନ୍ତି କଣ ଏସିରେ ତ ବିଲ୍ ବୁଡ଼ା ମୋଟା ଅଙ୍କର ପୁରା ପଳିଆଉଚି। କଣ ଆପଣ ଏସିି ଲଗେଇବେ କଥା କହୁଛନ୍ତି ଯୋଉ ଗରମ ହୋଉଚି। ତ ଗଜରମ ସହି ହଉନି ଏପଟେ ଏସି ଦେଲା ବେଳକୁ ଏସିରେ ମୋଟା ଅଙ୍କର ପୁରା ପଇସା ହେସିଯାଉଛି ତାକୁ କେମିତି ଫୁଣି ଭରିବ ହେ ସବୁ
ହଁ ସେଇଟା ହଉଛି ଟେନସନ୍ ପଇସା ଦେଲା ବେଳକୁ ପୁଣି ହାତରୁ ଖ ଚ ଗଲା ବେଳକୁ ପଇସା ବାଧିବ ନା ଯେତେ ଯାହାହେଲେ ବି ଏସି ତଅଳା ତିନି ହଜାର ଚାରି ହଜାର ଏମିତି ଯାଉଛି ବିଲ୍ ଆଚି।
ହଁ। ଆଉ ଆପଣ କଣ କରୁଛନ୍ତି ସନ୍ଧ୍ୟାରେ ଖାଇବା ପିଇବା ସରିଲାଣି?
ନାଇଁ ସନ୍ଧ୍ୟାରେ ଖାଇବା କିଛି ହେଇନି ମୁଁମେ ସନ୍ଧ୍ୟା ଦେଇକି ଆସିଲି ଆଉ ଠାକୁରଙ୍କ ପାଖକୁ ଯାଇଥିଲି ଆମ ତ ଅଛନ୍ତି ଗ୍ରାମ ଦେବତୀ। ଆଉ ତା ମୋ ପାଖକୁ ଯାଇଥିଲୁ ଆଳତି ଦେଖିକି ଆସିଲୁ। ଆସିକି ସେ ସନ୍ଧ୍ୟା ଦେଇକି ଘରେ ବସିଛି ଆଉ ମମି ଖାଇବାକୁ କରିନି।
ଆପଣର ଆଜି ବର୍ଷା ହଉନି କି ଆପଣ ଗ୍ରାମ ଦେବତୀ କତିକି କେମିତି ଗଲେ?
ଗ୍ରାମ ଦେବତୀ ଗ୍ରାମଦେବତୀ ପାଖରେ ଯାଇଥିଲୁ ତାପରେ ଆସିଛୁ ତ ଜଷ୍ଟ ବର୍ଷା ପକେଇଲା ଆଉ। ପାଗ ଦେଖେଇଥିଲା ପବନ ଫବନ ହଉଥିଲା? ଆମେକୁ ମାଡିକି ପଳେଇଲୁ କି ନାଇଁ ହବନି ବୋଲି ତାପରେ ତ ଜଷ୍ଟ ଆସିକି ପହଞ୍ଚି ଛିଞ୍ଚୁ ବର୍ଷା ହେଲା ଆଉ।
ଯାହା ହଉ ଆପଣ ପହଞ୍ଚି ଯାଇଛନ୍ତି ତାପରେ ବର୍ଷା ହେଇ ଯଦି ନ ପହଞ୍ଚିଥାନ୍ତେ ବାଟରେ ତ ପୁରା ଓଦା ହେଇଯାଇଥାନ୍ତେ ଆପଣ।
ପୁରା ଉଦା ହେଇ ଯା ହଉ ମାଙ୍କ ପାଖକୁ ଗଲେ ମାନେ ମା ଟାଣିକି ନେବେ ଟାଣିକି ପୁଣି ସୁରକ୍ଷିତ ଭାବରେ ଘରେ ଛାଡିବେ।
ହଁ ସେ ମାଆଙ୍କ ଲୀଳା ତାଙ୍କ ଲୀଳା
ହଁ ଆଉ ତ ଆର ଆରାମସେ ଆସିଛି ଜଷ୍ଟ ପହଞ୍ଚିଛୁ ତ ବର୍ଷା ପକେଇଲା ଆଉ।
ଅଚ୍ଛା ଅଚ୍ଛା ତା ଭଲ ତାହେଲେ ଠିକ ଅଛି। ନହେଲେ ଆପଣ ପୁରା ହରାଣ ହେଇଯାଇଥାନ୍ତେ ଆସିକି ପୁଣି ଅଦିନିଆ ବର୍ଷାରେ ବିଜିବ ମାନେ
ହଁ ହଁ ହଁ ପୁରା ଆଉ ଏଇ ଯୋଉ ଥଣ୍ଡା ଜର ମୁଣ୍ଡବିନ୍ଧା ସେ ସବୁ ଭାରି ଟେନସ ଜଷ
ହଁ ଏବେ ବି ଏଇ ସେ ଯେଉଁ ଋତୁ ପରିବର୍ତ୍ତନ ହେଉଛି ନା ସେଥିପାଇଁ ବି ଲୋକମାନଙ୍କୁ ବହୁତ ହେଇଯାଇଛି ଏବେ ଜର ଥଣ୍ଡା। ତ ସେ ଜର ଥଣ୍ଡା ନିହାତି ଛଅ ସାତ ଦିନ ପର୍ଯ୍ୟନ୍ତ ରହୁଛି ଦେହରେ। ତଉ ଟିକେ ଦେଖି ଚାହିଁକି ନ ଚାଲିଲେ ପୁଣି ହଇରାଣ ହେଇଯିବା ଆଉ।
ହଁ ଉଁ
ଆଉ କୁହନ୍ତୁ କଣ କେମିତି ଚାଲିଛି ସବୁ ଭଲ ନା?
ହଁ ଭଲ। ଦେହ ସେମିତି ଅଛି ଥଣ୍ଡା ଟିକେ ହେଇଯାଇଛି। ଆଉ ମାନେ ବାକି ଭଲ ଅଛି ଆଉ ତମ ଦେହ?
ହଁ ମୋ ଦେହ ବି ଭଲ ଅଛି ଖାଲି ଟିକିଏ କଣ କି ଏ ଯୋଉଁ ଚି ଗୋଡ଼ ହାତ ଟିକେ ଘୋଳା ବିିନ୍ଧା ହେଉଛି।
ହୁଁ ହୁଁ।
ଟିକେ ଚାଲିବା ବୁଲିବା ଟିକେ ପଡି ଯାଉଛି ବେଶୀ। ହଁ ହଁ ଗୋଟିକିଆ ଗୋଡ ଆଉ ଗୋଟିକିଆ ମୁଣ୍ଡ ଫାଳିକିଆ ମୁଣ୍ଡ ବିନ୍ଧା।
ଗୋଟିକିଆ ଗୋଡ ବିନ୍ଧିଲେ କଳା ସୂତା କୁହନ୍ତି କଣ କର ଗୋଡରେ ମାରିଦେଲେ ସେ ବିନ୍ଧା କମିଯାଏ। ଏ ହେ
ହଁ ମତେ ବି ଘର ପାଖରେ ବି ସେ ଜେଜେ ଜଣେ କହିଥିଲେ। କି ଯଦି ଗୋଟିକିଆ ଗୋଡ଼ ତୋର ବିନ୍ଧୁଛି ତାହେଲେ କଳା ସୂତା ସେଇ ଗୋଡ଼ରେ ଗୁଡ଼େଇ ପକା ସେ ଆଉ ବିନ୍ଧା ହବନି। ମୁଁ ଆଗରୁ ଭିଡି ଥିଲି ବି କାମ ବି ଦେଇଥିଲା ଏବେ ପୁଣି ସେଇୟା ହେଲାଣି ପୁଣି ସେଇଆ କରିବାକୁ ପଡ଼ିବ ଆଉ କିନ୍ତୁ ଫାଳିିକିଆ ମୁଣ୍ଡ ବିନ୍ଧୁଛି କଣ କରିବି ମୁଣ୍ଡରେ ଫାଳେ ବିନ୍ଧ ପୀନ୍ଦେବି।
ମୁଁ ଜାଣିନେଇଁ ମୁଣ୍ଡରେ ଫାଳେ କେମିତି ପିନ୍ଧିବି ସେଇଥି ହିଁ ମୁଣ୍ଡ ଆଉ ବିନ୍ଧୁଚି ବିନ୍ଧୁଚି ଯଦି କିଛି ନାହିଁ ଆରାମସେ ଗ୍ୟାସ୍ ସେ ହେଇଯିବ ଗ୍ୟାସ୍ ମେଡିସିନ୍ ଖାଇଦିଅ ଗ୍ୟାସ୍ ମେଡିସିନ୍ ଖାଇଦେଲେ ସେ ହେଇଯିବ ଠିକ୍।
ଆଚ୍ଛା ଆଚ୍ଛା ତାହେନେ ଧନ ଧନ୍ୟବାଦ ଭଲ ଗୋଟେ ଉପଚାର ଦେଇଚନ୍ତି ଆପଣ।
ହଁ ହଁ।
ହୁଁ।
ତାପରେ?
କୁଅନ୍ତୁ ଆଉ କଣ କେମିତି?
ପ୍ଲାନ୍।
ନା ସେମିତି କିଛି ବି ବଡ଼ ପ୍ଲାନ୍ ତ ନାହିଁ ଜଗା ପାଖକୁ ଯିବୁ ବୋଲି ଟିକେ ଭାବିଚୁ।
ହଁ ହଁ।
ହୁଁ ଟିକେ ଜଗା ଦର୍ଶ ଦର୍ଶନ ଙ୍କ କରିବୁ ବୋଲି ଟିକେ ଭାବିଚୁ ରଜରେ। ତ ଦେଖାଯାଉ କଣ ହୋଉଚି ଆଉ।
ହଁ ଆମେ ବି ସେ ଭାବିଚୁ ଯିବୁ ଟିକେ ଦୂର୍ଗା ଦର୍ଶନ କରିବା ପାଇଁ।
ଆଚ୍ଛା ଆପଣ ବି ଭାବିଚନ୍ତି ତାହେଲେ ଦେଖାହେବ ଜାଗା ପାଖରେ ନା କଣ କହୁଚନ୍ତି?
ହଁ ଦେଖା ହବ ସିଓର୍। ଫୋନ କରିବେ ମୁଁ କହିବି କୋଉଠି ଥିବି ତ ଦେଖା ହେଇପାରିବ ଆରାମ୍ ସେ।
ଆଚ୍ଛା ଆଚ୍ଛା ତାହେଲେ ଆପଣ କେବେ ଯାଉଚନ୍ତି ପହିଲି ରଜ ନା ମଧ୍ୟମ ରଜ ନା ଶେଷ ରଜରେ?
ଦେଖିବା ମୁଁ ଭାବୁଚି ପହିଲି ରଜ ଦିନ ଯିବୁ ବୋଲି
ଆରେ ଆମେ ବି ତ ସେଇ ପହିଲି ରଜ କୁ ହିଁ ରଖିଚୁ ତାହେଲେ ଭଲ କଥା ହେଲା ଆମେ ସେଇ ପୁରୀ ସି ସିବି୍ଚିରେ ଟିକେ ଦେଖା ହେଇଯିବ। ବା ଅବଡ଼ା
ହଁ ତେଣୁ ଜଗନ୍ନାଥଙ୍କ କତିରେ ତ ଦେଖା ହେଇ ପାରିବନି ଯୋଉ ଜାମ୍। ଥିବ ନା ତା ଦେହରେ ଭିତରେ ଭିଡ ଭିତରେ ହଁ ଦେଖି ହବନି।
ସେଇ ବେଳାଭୂମିରେ ଟିକେ ଯଦି ହେବ ଦେଖିପାରିବା ଦେଖା ହେଇପାରିବ ଆଉ।
ହଁ ସେଇଠି ଦେଖା ହେଇପାରିବି ଫୋନ୍ କରିବି ମତେ? ଆଉ ତମ ଫୁଲୁ କୋ ଟା ପାଇଜିବୁ ଆରାମ୍ ସେ ଆଉ। ଯାହା ହୋଉ ଏତେ ଦିଇନ ପରେ ଟିକେ ଦେଖାହବ। ହଁ କଣ ଜଗାର କଣ ହୋଉଚି ଦେଖିଆ। କିନ୍ତୁ ଆମେ ଭାବିଛୁ ଟୁ ତିନିଟା ବେଳକୁ ଗଲେ ହିଁ ଠିକ୍ ହବ ବୋଲି।
ହଁ ହଁ ତିନି ତିନିଟା ବେଳକୁ ଆପଣ ହିଁ ଯାଆନ୍ତୁ ଆପଣ ଘର ପାଖରୁ ଜଗା ଘର ତଥାବି କେତେ କିଲୋମିଟର ହବ ଲବେ କିଲୋମିଟର ଭଳିଆ ହବ। ଲବେ ଶହେ କିଲୋମିଟର। ଆଛା ଆଚ୍ଛା ତାହେଲେ ଗୋଟେ କା କାମ କରିବା ଆପଣ ସନ୍ଧ୍ୟା ତ ନୁହଁ ଆପଣ ଠିକ ଦୁଇଟା ବେଳକୁ ବାହାରି ଯିବେ। ଜାଗା ପାଖରେ ପହଞ୍ଚୁ ପହଞ୍ଚୁ ଆପଣଙ୍କୁ ନିହାତି ଟାଇମ୍ ଲାଗିଯିବ। ଅ ଦୁ ଚାଏ ପାଞ୍ଚଟା ଶା ଛଅଟା ହେଇଯିବ ଆପଣଙ୍କୁ। ଛଅଟା ବାଜିଯିବ ତ ଆପଣ ଛଅଟାରେ ତ ଛଅଟାରେ ଗଲେ ବି ଆପଣ ଦେଖିବେ କଣ ଯେ ବୋହୁତ ଭିଡ଼ ଥିବ।
ହଁ ତାପରେ ଏ ଏମାନେ ସମସ୍ତେ ସେଇ ଟାଇମ୍ ହିଁ ଜାଣି ଦେଇଥିବେ। କି ତିନିଟା ବେଳକୁ ଗଲେ ଠିକ ହବ ବୋଲି କାରଣ ଏବେ ଯୋଉ ଖରା ହୋଉଚି। ଏବେ ଯୋଉ ଖରା ହୋଉଚି ତ କେହି ଆସିବେନି ଖରାରେ କାରଣ ତବେ ଖାଲି ପାଦରେ ଚାଲିବେ ନା ମାର୍ବଲ ଫାର୍ବୁଲ ପଡିଚି ସେ ତଳେ। ଗୋଡ ପୁରା ତାତି ଯିବ। ତ ବାଲି ମାନେ ସମୁଦ୍ରକୁ ବି କେହି ଯାଇକି ବୁଲି ପାରିବେନି ବାଲିରେ।
ଯଦି ଶୁଣନ୍ତୁ, ମୁଁ କଣ କହୁଚି ଆପଣଙ୍କୁ ଆପଣ ଗୋଟେ କାମ କରିବେ ସକାଳୁ ଆପଣ ବାହାରିକି ପଳାନ୍ତୁ। ଠିକ୍ ଅଛି, ବାହାରିକି ପଳାନ୍ତୁ କେତେବେଳକୁ ସେଇ ବାରଟା ଖଣ୍ଡ ବେଳେ ବାହାରିକି ପଳା
ହୁଁ।
ପାଞ୍ଚଟା ଖଣ୍ଡ ବେଳେ ଯାଇକି ଯେମିତି ପହଞ୍ଚିଯିବେ। ପାଞ୍ଚଟା ବେଳେ ଆମର ଯୋଉ ପତିତ ପାବନ ନେତ ସେ ଚେଞ୍ଜ ହବ ଆପଣ ତାକୁ ଦେଖିପାରିବେ ଆରାମସେ। ତାକୁ ଦେ ଖିବେ, ଦେଖିକିନା ଜଗା ଦର୍ଶନ କରିବେ ଟିକେ ଜଗା ଦର୍ଶନ ଥିଲା ଲା ତ ହବ ଯାହାବି ହେଲେ। ତ କାହିଁକି ନା ରଜରେ ଆପଣ ଯିବେ ମାନେ ତ ଆପଣ ଭାବି କି ଯାଇଥିବେ କି ଆପଣଙ୍କୁ ନିହାତି କମ ସେ କମ୍ ଛଅ ଘଣ୍ଟା ଲାଗିବ ଜଗା ଦର୍ଶ, ହଁ ଜଗା ଦର୍ଶନ ରେ କେବଳ ଛ ଅଧ ଘଣ୍ଟା ରଖିବେ। ତାପରେ ଟିକିଏ ବେଳାଭୂମିରେ ଯାଇକି ଆପଣ ରହିବାର ଅଛି ନା ପଳେଇ ଆସିବେ ଭାବିଛନ୍ତି।
ଭାବିଛୁ ରହିଯିବୁ ଗୋଟେ ରାତି।
ଆଚ୍ଛା ଆଚ୍ଛା ତାହେଲେ ଆପଣ ଗୋଟେ କାମ କରିବେ, ରହିଯିବେ ଯଦି ତାହେଲେ ଆପଣ ଜଗା ଦର୍ଶନ କଲେ ବେଳାଭୂମିରେ ଟିକେ ବୁଲାବୁଲି କଲେ ରାତିରେ ଭଲ ଲାଗିବ ରାତିରେ ଟିକେ ବୁଲାବୁଲି କଲେ। ବୁଲାବୁଲି ହଁ କଲ ତାପରେ କଣ କରିବେ ନା ସେଇଠି ଆପଣ ଟିକେ ରହିଯିବେ କୋଉଠି ଗୋଟେ ଭଲ ଲଜ୍ ଦେଖିକିନା ରହିଗଲେ। ରହିକିନା ତାପର ଦିନ ପୁଣି ସକାଳୁ ଯଦି ହେବ ଭୋରୁ ଭୋରୁ ଫୁଣି ଟିକେ ଜଗା ଦର୍ଶନ କଲେ, ପୁଣି ଟିକିଏ ବୁଲାବୁଲିି ଗାଧୁଆ ପାଧୁଆ କରି
ହଁ ତାପରେ କୁହନ୍ତି କଣ ଏବେ ଏବେ କଣ ଗୋଟେ ମଳ ମାସ କାଳେ ଗାଧେଇଲେ ନରେନ୍ଦ୍ର ପୋଖ ପୋଖରୀରେ ଭଲ। ଭାବିଛୁ ଟିକେ ନରେନ୍ଦ୍ର ପୋଖରୀରେ ବି ଟିକେ ଗାଧା ଗାଧି କରିବେ।
ଆଚ୍ଛା ତାହେଲେ ବି ସେମିତି ବି କରନ୍ତୁ ଭଲ ହବ। ନରେନ୍ଦ୍ର ପୋଖରୀରେ ଗା ଧାନ୍ତୁ, ନହେଲେ ସମୁଦ୍ରରେ ଗାଧନ୍ତୁ ଯୋଉଠି ବି ଗାଧୁଉଛନ୍ତି
ହଁ ତ ଏଥର ଭଲ ଏଇ ମାସ ଟା କଣ ମଳ ମାସ କ ହୁଛନ୍ତି ଆଉ ଏଇଟା ଭଲ ଗାଧେଇଲେ କାଳେ। ଆଉ ପାପ ଯେତିକ ପା ପାପ କା ହେ ମାନେ ଧୋଇ ହେଇଯିବ କୁହନ୍ତି। ଆଉ ଭାବିଛୁ କାଳେ କଣ ପାପ ହେଇ କରିଥିମୁୁ ଧୋଇ ହେଇଯି
ହଁ ପାପ କ୍ଷ କିଏ କଲାବେଳେ କଣ ଜାଣିକି କରେ ନା କଣ, ମୁଁ ଏଇଟା ପାପ ଏଇଟା କରିବି ଏ ଅଜାଣତରେ ଯାହା ପାପ ହେଇଯାଏ ଆଉ।
ହେଲେ ବି ଦେଖିବା। ହଁ ଗାଧେଇ ପଡିବା କାଳେ ଦେଖିବା କଣ ପାପ ଧୋଇ ହେଇଯିବ।
ହଁ ହଁ ସେଇୟା କରିବେ ଆଉ ଟିକେ ଯାଇକି ଗାଧୋଇ ପଡିବେ ତାହେଲେ ଯଦି କହୁ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କର ପାପ କିଛି ଧୋଇ ହେଇଯିବ। ତାହେଲେ ଭଲ ଯାଇକି ଟିକେ ଗାଧେଇ ପଡ଼ନ୍ତୁ ଆଉ।
ହଁ ସେଇଆ ଭାବିଛୁ ଯାଇକି ଗାଧେଇ ପଡିବୁ ଆଉ। ଆଉ ସେକେଣ୍ଡ ରଜରେ କୁଆଡେ ବୁଲାବୁଲି?
ନା ସେକେଣ୍ଡ ରଜରେ କଣ ପ୍ରଥମ ରଜ ତ ଏଇୟା ଅଛି। ସେକେଣ୍ଡ ରଜ ଦେଖାଯାଉ ହଉ ଦିନ ଆସୁ କଣ ହବ କଣ ନାହିଁ ଦେଖିବା ଆଉ।
ହଁ